ହାଲୋ ହଁ। ଆଉ ହୋଉ ସଂଧ୍ୟା ଫଧ୍ୟା ଦେଇ ସାରିଲୁଣି ମୁଁ ବି ଦେଇ ସାଇଲିିଣି। ତୁ ଦେଇସାରିଲୁଣି ନା ତପୁ ହଁ ହଁ ସ‌ଇଲା ପ୍ରାର୍ଥନା ଭାଗବତ ସବୁ ସ‌ଇଲା।
ଆଉ ରୋଷେଇବାସ?
ଏଇ କରିମି ରୁଟି ତରକାରୀ ଆଉ। ତୋର?
ହାଲୋ।
ହଁ ତୋର ସ‌ଇଲାଣି ନା ହବ?
ହଁ ସନ୍ଧ୍ୟା ପୁଅ ତ ଦି ଦିଏ ତାର ଦଉଚି ମୁଁ ଏଇ ଏବେ ଡାକିଲି ଖେଳୁଥିଲା। ଆଉ ରୋଷେଇ କରିବାକୁ ଯାଇନି ମୁଁ ଏଇ ଦାଣ୍ଡରେ ଥିଲେ ଏଇ ଗୋଟେ ବିକା ଆସିଥିଲା ସିଲିଭର ବିକା ଯୋଉ ସୁଦାମ। ଏଇଠି ଠିଆ ହେଇଥିଲି କୋହୁଚି ରସ୍ତ କେଜି ଏ ସାତଶହ ପଚାଶ ଗୋଟେ ମାଣ୍ଡିଆ ରଖିଥାଆନ୍ତି କଣା ହେଇଯାଇଥିଲା ପାଣି- - ଏ ଏ ବୋହି ଯାଉଚି ଗାଧେଇଲା ବେଳେ। ସିଏ କଣ ସାତଶହ ପଚାଶ କୋହୁଚି ମୁଁ ହେରା ରେଟ୍ ଯାଣିନି ଆଉ ଯେମିତି ତାଙ୍କୁ ଦେଖିବା ବୁଝିମି ପଛରେ ଯୋଉଠି ଦୋକାନୀ ଯୋଉ ସେ କହିଲେ କେତେ ରେଟ୍ ବଜାର ଆଡେ?
ଆମର ଆମର ବି ସେମିତି ମାଣ୍ଡିଆ ରଖିମୁ କି ରଖିନୁ।
କଣ କହିଲୁ?
ଝିଅକୁ କହିବୁ ବୁଝିବ।
ହଁ ହଁ। ହଁ ବା ସେଇଆ ମୁଁ ହଇରାଣ ହୋଉଚି ମୁଁ ରଖିଦେଇଥାନ୍ତି ଗୋଟେ ପୁରୁଣା ଦେଇ ଦେଇକି ଯୋଉଟା କଣା ହେଇଯାଇଚି। ଆଉ ସିଏ ତାର ଯୋଉ ହାଇ ରେଟ୍ କୋହୁଚି ମୁଁ କଣ କରିବି?
ଆଉ ରୂପା କେତେ କହିଲା?
ଏ ବସିବି ସେମିତି ଗପୁଚି ଦୋକାନ ଦୂଆରେ ପା
ଅଛି। ସୁଦାମ ଅଛି ଘ ଅଛି ଏଇନା ସୁଦାମ ଏଇ ପୁଅ ଖେଳିବାକୁ ଯାଇଥିଲା। ପୁଅ ଖେଲିକି ଆ ପୁଅ ଖେଳିବାକୁ ଯାଇଚି।
ସକାଳେ ସ୍କୁଲ ଟିଉସନ ଯାଇଥିଲା।
ହଁ।
ହଁ ସ୍କୁଲ ଯାଇଥିବ ଟିଉସନ
ଟିଉସନ ଯାଇଥିଲା ଏଇ ଖେଳିକି ଆଇଲା ହଁ। ଆଉ ରୂପା ଭରି କେ
ଆଉ ଭାଇ କୋଉ ଯାଏଁ ଯାଇଚନ୍ତି?
ଟିଭିି ଦେଖୁଚନ୍ତି।
ହଁ। ଆମର ହଁ। ଆମର ତ ଅସୁବିଧା ହେଇଯାଇଛି ଗୋଟେ ରି ଆ ପୁଣି ଆସିଥିଲେ ସେ ଯୋଉ ଇଲେଟ୍ରି ଅଫିସରୁ ଲାଇନ୍ ବାଲା ଆଜି।
କଣ ହେଲା କି?
ଲୋ ଆଜି ଶେଷ ଦିନ ଯାଇଁକି ଦେଖା କରିବ। ହ ସିଡି ପି ଅଫିସ ରେ ଖରାବେଳା ହେଲାଣି ଦିନ ଦିଟା ଇଏ ଖାଇନା ଥିଲେ ଆଉ ଯିବେ କେତବେଳେ ଆଉ ଗଲେନେଇ। ଏଇ ଯୋଉ ହେଇଥିଲା ଯୋଉ ନାଗିନଥିଲା।
ହଁ ହଁ ହଁ।
ସେଇଟାକୁ କହିଲେ ଯିବ ଆଜି ଲୋକ ଅଦାଲତ। ଆ ସେଠିକି ପହଞ୍ଚି ଟିକେ ସାଙ୍ଗ ସାଙ୍ଗରେ ଦେଖା କରିଦେଲେ ତମର ଯଦି ରିହାତି କିଛି ହବ। ଏ ଦିଟା ପରେ ହେଲାଣି କେତେବେଳେ ଯିବେ ଖାଇନାହାନ୍ତି ପିଇନାହାନ୍ତି।
ହଁ।
ଟାଇ ଦିଅ କହିଲେ ନା ଆଜି ନଗଲେ ସେ କାଲି ଆସିକି ତାର ଖୋଲିଦେବେ କହିଲଲେ ଖୋଲିଦବ ଖୋଲିଦବ ଆଉ। ହଁଅ ଏଇଆ।
ଆଉ ସେ କାଲିଠୁ ଆସିକି କହିଥିଲେ ଆଜି ଯାଇଥାନ୍ତେ।
ହଁ।
କାଲିଠୁ କହିଥିଲେ ଆଜି ଯାଇଥାନ୍ତିେ।
ଛାଡେ ତାଙ୍କର ଯାହା ହବ ଆଉ।
ହଁ କେତେ ଟଙ୍କା ଫାଇନି ଅଛନ୍ତି?
ଖୋଲି ଦେଲେ ଖୋଲିଦେବେ ଆମର କୋଉ ବିଲ୍ କଣ ଅଛି କି ବାକି ଖାଲି ଫାଇନ ଲାଗିଛି ନା ଆଉ କଣ। ବିଲୀ ଅଛି ପାଖରେ ନହେଲେ ଯଦି ଖୋଲିବି
ହଁ ଫାଇନି କେତେ କହିଥିଲେ?
ଆସିକି ହେଲାଣି ଅଠେଇଶି ହଜାର କେତେ ଟଙ୍କା।
ଏତେ ଟଙ୍କା ଦେବି। କଣ କରିବେ କେଇ ଆଣି ଲାଇନ୍ କାଟି ଦେଇେଇ ପାରନ୍ତି କିଛି ଦେଇକି ତାଙ୍କୁ ବନ୍ଦ କରିଥି
ଏ ହ। ଛାଡେ ଦୁନିଆ ଆଡୁ ଦୁନିଆ ଏଇଭଳିଆ ସବୁବେଳେ ଆସୁଛି ହଇରାଣ ଓରେ ଏକୁ। ସମୟ ହେଲା। ହୁଁ।
ଆମର ବି ସେମିତି ଟେନସନ ଚାଲିଛି।
ହାଲୋ।
ହଁ ମୁଁ କହିଲି ଆମ ଟେନସନ ବି ସେମିତି। ହଉ ପୁଅ କୁଆଡେ ଯାଇଛି ଟିଉସନ? ହ୍ୟାଲୋ।
ହ
ହ୍ୟାଲୋ। ହ୍ୟାଲୋ।
ମୋର ଜିରୋ କଲ।